କଣ କରୁଛୁ,
ଏଇ ଥିଲେ ଆଉ। ଅଫେଇ ଏବେ ଉଠିଲେ ଏବେ।
କଣ ଏତେ ଲେଟରେ ଉଠିଲୁ।
ହୁଁ କାଲି ଟିକେ ଲେଟରେ ଶୋଇଥିଲି ତ।
ହୁଁ ହୁଁ ଆଉ କଣ ଖାଇଛୁ।
ହୁଁ। ଖାଇନି ବା ଖାଇବି ଏବେ ଆଉ ଉଠିଲି ଏବେ ଆ କଣ ବନେଇକି ଖାଇବି ଆଉ।
ଓ ହୋ।
ହଁ ସେ ମ ଉପ ଉପମା। ସିମେଇ ଉପମା ବନେଇବି ଆଉ।
ସିମି ଉପମା କେମିତି କର।
ସେ ଯେମିତି ସୁୂର୍ଯ୍ୟ ବୋମା ହୁଏ ସେ ସେମିତି ହୁଏ ଆଉ।
ହଁ ଆଉ ଆଉ ଯୋଉ ପରିବା ଚାହିଁବ ତମେ ପା ପେଇ ପାରିବ ନା।
ହଁ ଯୋଉ ପରିଆ ପକେଇ ପାରିବ। ମୁଁ ତ ଆଳୁ ଗାଜର ପକାଏ। ଆଳୁ ଗାଜର ପକାଏ ଆଉ ପି, ହଁ ହଁ। ବନ୍ଧାକୋବି ପକେଇଲେ ଆଉ ଟେଷ୍ଟ ଲାଗିବ। ହଁ ତା ଦେହରେ ଇଏ ହଁ କଣ ପାଇଁ ଫୋନ କରିଥିଲୁ?
ମୁଁ ଫୋନ କରିଥିଲି, ଆମେ ଯିବୁ ନୟାଗଡ଼ ପିକନିକ ତ
ଓହୋ।
ତୁ ଯିବୁ?
ହଁ।
ତମ ଘର ଲୋକ ଯଦି ଘର ଲୋକ ଯଦି କେହି ଯିବେ ମତେ କହିବୁ। ଆମର ଏବେ ସିଟ୍ ବୁକ୍ ବିକ୍ରି ହଉଛି ପରା। ଆମେ ଏଇ ମାସ ଶେଷ ଆଡକୁ ଯିବୁ। ତମର କେତେ ଜଣ ଯିବ?
ଆମର ଦଶ ଜଣ।
ଦଶ ଜଣ ହଉ ତାହଲେ ଠିକ ଅଛି। କନଫର୍ମ କରିବୁ କେତେ ଜଣ ଆ ପୁଣି ଦଶଟା ଟିକେଟ ରଖୁଥିବି ପୁଣି କହିବୁ ଆଉ ଦି ଜଣ ଯିବେନି ପାଞ୍ଚ ଜଣ ଯିବେ? ତେଣୁ ଏକାଥରେ ତୁ ମତେ ବୁଝିକି କହିବୁ? ଆଉ ଯିବା ଆଉ। ଆମେ ସବୁ ଆମର ବି ବସ୍ ରିଜର୍ଭ ହେଇସାଇଲାଣି। ଆମର ଲୋକ ଏମିତିରେ ଚାଳିଶ ଜଣ ବୁକିଂ ହେଇସାଇଲେ ଆଉ ମୁଁ ତତେ ଖାଲି ପଚାରିଲି ଆଉ। ଯେ ତୋର ଯଦି ଯିବାର ଥିବ ତୁ ବି ଯାଉଛୁ ନା ପ୍ରତିବର୍ଷ ଆମ ସହିତ ବି ଯାଉଛୁ, ମୁଁ କହିଲି ଏ ବର୍ଷ ଯିବୁ କି ନାହିଁ ଟିକେ ପଚାରିଦିଏ? ତୋର ଟିକେଟ୍ ମୁଁ ରଖିଦେବି। ସେଥିପାଇଁ ମୁଁ କହିଲି ନାଇଁ ଫୋନ୍ କରି ବୁଝିଦିଏ। କାରଣ ଆଗରୁ ସବୁ ଆମର ଆରେଞ୍ଜମେଣ୍ଟ କରିବାକୁ ପଡ଼ୁଛି। ଯେତିକି ଜଣ ଯିବେ ସେତିକି ଜଣ ଲୋକ ଖାଇବେ।
ହଁ ହୁଁ ତାପରେ ସେଠି କଣ କଣ ସବୁ ଅଛି? ସେଠି କଣ କଣ ସବୁ ଅଛି ସ୍ପଟ?
ବଢିଆ ଜାଗା ବଢିଆ ବଢିଆ ସ୍ପଟ ସବୁ ଅଛି। ମୁଁ ତ ଥରେ କଲେଜ ଟାଇମରେ ଯାଇଥିଲି। ଏ ବର୍ଷ ଆମ ଗାଁ ଲୋକ କହୁଛନ୍ତି ବୋଲି। ଆମେ ନୟାଗଡ ଯିବୁ, ମୁଁ କହିଲି ହଁ ଆଉ ଥରେ ପରିବାର ସହିତ ଟିକେ ଯିବା ମଜା ଲାଗିବ ଯାଉ ଗଲେ ବି ଆମେ କଲେଜ ଟାଇମରେ ବର୍ଷେ ଯାଇଥିଲୁ। ନୟାଗଡ଼ରୁ ସବୁ ଜାଗା ବୁଲିଥିଲୁ। ହଁ।
ହଁ।
ଆଉ ଜାଗା କଣ ହଉଛି ସେଠି ତ ଏବେ ହେଇଯାଇଛି। ଫତେଗଡ଼ ରାମ ମନ୍ଦିର। ତାପରେ ଲଡ଼ୁ ବାବା, କଣ୍ଟିଲନୀଳମାଧବ। ତାପରେ ଆଉ ଗୋଟେ ପାର୍କ ହେଇଛି। ଆମେ କଲେଜ ଟାଇମରେ ଯାଇଥିଲୁ। ପାର୍କ ହେ ଯାଇପାରିନଥିଲୁ। କାରଣ ବନ୍ଦ ଥିଲା। ଆମେ ଲଞ୍ଚ ଟାଇମରେ ପହଞ୍ଚିଥିଲୁ ବନ୍ଦ ଥିଲା। ତିନିଟାରେ ଖୋଲିବ ବୋଲି ଆମେ ପଳେଇଲୁ। ଆଉ ରଘୁନାଥ ଜୀଉ ଯାଇ ସେଠି ଗୋଟେ ଅଛି ରଘୁନାଥ ଜୀଉ। ଓଡ ଗାଁ ରେ ଆଉ ଏମତି ଏମତି ସ୍ପଟ ସବୁ ବଢିଆ ବଢିଆ ଆଉ ଗୋଟେ ଅଶୋକ ଝରଣା ନାଇଁ ଅଶୋକ ଝରଣା ନୁହଁ। ନା କିି ଝରଣା ଏବେ ନୂଆ ସ୍ପଟ ହେଇଛି।
କଣ ଟା?
କି ଝରଣା ଗୋଟେ? ହଁ ସେ ଆମେ ତ ଯାଇ ନେଲେନି ଆମକୁ ସେପଟେ ଯାଇ ପାରିବନି ବୋଲିୁ ଗାଡି। ଆମକୁ ଆଉ ନେଇ ନଥିଲେ ଏବେ ସମସ୍ତେ କହୁଛନ୍ତି। ଆମେ ଯିବା ବୋଲି ସେଇ ସ୍ପଟ କୁ ଯିବା ବୋଲି। ଏମିତି ବିଭିନ୍ନ ପ୍ରକାର ସ୍ପଟ୍ ଅଛି। ସେ ଭଲ ଭଲ ଜାଗା କିନ୍ତୁ । ଆଉ ତମେ ସ୍କୁଲ ଟାଇମରେ ପିକନିକ ଯାଉନଥିଲ।
ହଁ ଆମେ ଯାଉଥିଲୁ ଆମେ ଯାଉଥିଲୁ ଏଇ ପାଖାପାଖି ନଉଥିଲେ ହଇ ବଣାର୍
କଉ କଉ ଜାଗା ତମେ ଯଅ।
ହଁ ଆମେ ପୁରୀ କୋଣାର୍କ ହଁ। ଆଉ ଆମ ପାଖରେ ପାରାଦୀପ।
ହଁ ପାରାଦୀପ। ରାମ ଚଣ୍ଡୀ ତାପରେ ଆଉ ଅଛନ୍ତି ମାତାମଠ।
ହଁ ତାପରେ ପୁରୀରେ କଣ ସେତେବେଳେ ଜଗନ୍ନାଥ କଣ ଆମେ ଜାଣିନଥିଲୁ ଜାଣିପାରୁନା ଆମେ ଭାବୁ ମନ୍ଦିର ଆସିଛୁ। ଏବେ କିନ୍ତୁ ଜଗା ପ୍ରତି ଏତେ ଭଲ ପାଇବା ହେଇଯାଇଛି। ଯେ ମାନେ ସବୁଦିନେ ଇଚ୍ଛା ହଉଛି ତାରି ପାଖକୁ ହିଁ ଯିବା ପାଇଁ।
ହଁ ଆମେ ପୁରା ଯିବୁ ପୁଣି ସୁନାବେଶକୁ ଯିବୁ ରଥଯାତ୍ରାକୁ ଯିବୁ।
ହଁ ଭଲ ତମ ଡୋରି ଲାଗୁ ଭଲ ତମ ଡୋରି ଲାଗୁଛି ଆଉ।
ହଁ ତମ ଆମେ ତ ଆସିଲା ପରେ ନୟାଗଡ ଯିବୁ।
ହୁଁ ହୁଁ।
ଏବେ ଯିବୁ ସୁନାବେେଶକୁୁ ତ ପ୍ରତିବର୍ଷ ଯାଉଛୁ ତୁ ଯିବୁ ଯଦି ଚାଲୁନୁ ଆମ ସହିତ।
ହଁ ହଉ ମତେ ଡାକିବ ମୁଁ ଯିବି ଆଉ ମୁ ସେ ବେଶ ଜମା ଦେଖି ତିନି ଜାଗ ର।
ହୁଁ ଆମେ ପଳାଉ ଦି ଦିନ ତିନି ଦିନ ପୂର୍ବରୁ। ଅଧରପଣା ଦିନ ଦର୍ଶନ କରୁ ତାପରେ ସୁନା ବେଶ
ନୀଳଦ୍ରି ବି ଯେଟା ହଁ ସେଇଟା ମୁଁ ଇଏ ଦେଖୁି ଲାଇଭ ଦେ ଥିଲି ସେଟା ବଢିଆ ହୁଏ ଲକ୍ଷ୍ମୀ ଚାନ୍ଦଣୀ ଆଉ ଜଗନ୍ନାଥଙ୍କର ଯୋଉ ଝଗଡା ଟା ହୁଏ।
ହଁ ନୀଳାଦ୍ରି ବିଜେ ଦିନ ଆମେ ତ ସେଇ ପାଖରେ ଥାଉ ବା। ସେଇଠି ରହିକି ଦେଖୁ। ତାପରେ ଲକ୍ଷ୍ମୀ ମା ରାଗିଥାନ୍ତି। ତାଙ୍କ ରାଗ ମାନଭଞ୍ଜନ କରିବାକୁ ରସଗୋଲା ଜଗନ୍ନାଥ ଆଣିଥାନ୍ତି।
ସେ ସବୁ ବଢିଆ ଲାଗେ ଦେଖିବା ପାଇଁ ନା। ଆମେ ଯାଉ ଆଗରୁ ରୁମ୍ ବୁକିଂ କରିଦେଇଥାଉ।
ହୁଁ।
ଆମ ଘର ଲୋକ ଆମେ ସବୁ ରହିବୁ। ଯଦି ଆମେ ଯିବୁ ରଥଯାତ୍ରା ତାହେଲେ ବୁଲିକି ପଳେଇ ଆସିବୁ ଯଦି ବାହୁଡା ସମୟ ବେଳକୁ ଥାଏ।
ହଁ।
ଏକାଥରେ ବାହୁଡାରେରେ ରଥ ଟାଣିକି ତାପରେ ଅଧରପଣା ସୁନାବେେଶ ସବୁ ଦେଖି ଦେଖିକି ନୀଳାଦ୍ର ବିଜେ କଲା ପରେ ଆମେ ଆସୁ ଘାରୁ। ପୁରା ପାଞ୍ଚ ସାତ ଦିନ ଛୁଟି ନେଇକି ଯାଉ।
ସେଠି ରୁମ୍ ମିଳିଳେଯାଏ ସାହାଜ
ହଁ ବହୁତ ନାଇଁ କଷ୍ଟ। କ ତ କଷ୍ଟ ହୁଏ କିନ୍ତୁ ଯେତେ ଆଗରୁ ତମେ ବୁକିଂ କରିବ ସେତେ ଅସୁବିଧା।
ଏବେ ତ ଅଲରେଡି ବୁକିଂ ସରିବଣି ଏବେ ମିଳିବା କଷ୍ଟ।
ସେତେବେଳେ ବୋଧେ ମନ୍ଦିର ମନ୍ଦିର ଭିତରକୁ ଏଣ୍ଟ୍ରି କରେଇବେନି ବୋଧେ ସେତେବେଳେ।
ନା ନା ନା ସୁନାବେଶରେ ଶ୍ରୀମନ୍ଦିର ଭିତରୁ ତମେ ପଶି ପାରିବନି। ଏଇ ରଥ ଉପରେ ଭଗବାନ ଥିବେ ଏଇଠି ଦର୍ଶନ କରି ଏଇଠୁ ହିଁ ଆସିବ। ବଡ଼ଦାଣ୍ଡରୁ। ଆଉ ନାହିଁ ଭିତରକୁ ଏଣ୍ଟ୍ରି କରିପାରିବନି। ହୁଁ।
ଆଉ ଅଲଗା ଦିନ ରେ ଗଲେ ମହାପ୍ରସାଦ ଖାଇବାକୁ ଇଚ୍ଛା ଅଛି
ହଁ ତମେ ଏମିତିରେ ଚାଲୁନ ଦେବସ୍ନାନ ପୂର୍ଣ୍ଣିମା ଅଛି ଏବେ ତା ପୂର୍ବରୁ ଚାଲ ଯିବା ବୁଲିକି ଆସିବ କାରଣ ଠାକୁର ଅଣସର ଘରେ ରହିଲେ ଆଉ ତ ତମେ ଦର୍ଶନ କରିପାରିବନି। ଦେବସ୍ନାନ ପୂର୍ଣ୍ଣିମା ପୂର୍ବରୁ ଯଦି ତମେ ଯିବ ଦେଖେଇକି ଆସିବ ତାପରେ ତାଙ୍କର ବି ମ ସେ ମାନେ ଭୋଗ ଛପନ ଭୋଗ ବି ତମ ତୋର କୋଉଟା ବହୁତ ଭଲ ଲାଗେ ତତେ?
ମତେ ମତେ ବେଶୀ ଭଲ ଲାଗେ ଅନ୍ନ ଆଉ ଡାଲି ଆଉ ବେସର ଟା।
ଓ ହୋ ନାଇଁ ମତେ ମୋର ମାଲପୁଆ ପ୍ରିୟ। ଆଉ ତାଙ୍କ ପୋଡ଼ ପିଠା ପ୍ରିୟ ତାପରେ ତାଙ୍କର ଖିରି ଯୋଉଟା ଖିରି ଟା ସେଇଟା ଭାରି ବଢି଼ଆ ଲାଗେ ଛେନା ପଡିଥିବ ବଢିଆ ଲାଗେ ସେ କ୍ଷୀରି ରେ ତାଙ୍କର।
ମାଲପୁଆ ଟା ବେଶୀ ପ୍ରିୟ ସବୁବେଳେ ମାଲପୁଆ ଆଉ ଯୋଉ ଫେଣି ଗଜା ସେଇଟା ହ ମତେ ବଢିଆ ଲାଗେ।
ହୁଁ ତାଙ୍କର ତ ବି ଛପନ ଭୋଗ। ହ ମାନେ ଆମେ ସବୁ ଯାକ ପାଇପାରେନି।
ନା ଯେ ଯେତିକି ବି ମିଳେ ସେତିକିମାନେ ବଢି଼ଆ ଲାଗେ କିନ୍ତୁ ବହୁତ ବଢି଼ଆ ଲାଗେ। ହୁଁ।
ସେଥିପରେ ଲାଇନ ଦବାକୁ ପଡେ଼ ଯୋଉ ସେଇଗଟା ତ ଟିକେ କଷ୍ଟ ଟିକେ କିନ୍ତୁ କଷ୍ଟ କଲେ ତୁ ତାକୁ ଦେଖିବା ନା।
ହୁଁ ହୁଁ। ନାଇଁ ନାଇଁ ସେ ଯିବାକୁ କଣ ସେଠି ତମେ ଥରେ ଯଦି କିଛି ନୀତି ଚା ଚାଲୁଥିବ ତାହେଲେ ଯିବାକୁ ବିଳମ୍ବ ହବ ନହେଲେ କିଛି ଅସୁବିଧା ନାହିଁ। ତମେ ଆରାମସେ ଯାଇପାରିବ କିଛି ଅସୁବିଧା ନାହିଁ। କିଛି ନୀତି ଚାଲୁଥିଲେ ଭକ୍ତ ମାନଙ୍କୁ ଅଟକେଇକି ରଖିଥାନ୍ତି ଆଉ
ହଁ ହଁ।
ହୁଁ। ହ ଭଲ ଲାଗିଲା ବଢି଼ଆ ଲାଗିଲା ଆମେ ବି ଏବ ବର୍ଷ ବି ଯିବୁ। ପ୍ରତିବର୍ଷ ଭଳିଆ ଏ ବର୍ଷ ବି ଯିବୁ ହେଲା। ଆମର ବି ଘର ଲୋକ ବି ମାନେ ପ୍ଲାନିଂ କରିସାରିଲେଣି।
ହଁ।
କରିବୁ ରହିବୁ ରୁମ ବ
ପୁରୀରେ ହୁଏ ଯେଉଁ ରୁକ୍ମଣୀ ବିବାହ
ହୁଁ।
ହଁ। ହଁ ସେଇଦିନ ମାନେ ସେଠି ଭୋଜି ଦିଆହୁଏ। ଯେତେ ଭକ୍ତ ଯିବେ ସେତେ ଖାଇବେ ମା
ହଁ ରୁକ୍ମଣୀ ବିବାହ ତାଙ୍କର ବାହାଘର ପର ପରଦିନ ହୁଏ। ଖାଇବା ବଣ୍ଟା ଯାଏ ମୁଁ ବି ଯାଇଥିଲି ଗୋଟେ ବର୍ଷ ଖାଇଥିଲି। ବିବାହ ଘର ରୁକ୍ମଣୀ ବିବାହ ଆଜି ତା ପରଦିନ ତ
ହଁଁ
ହଁ ମୁଁ ଜାଣିଛି ପଶ୍ଚିମ ଦ୍ୱାର ପଟେ ଆମେ ଯାଇଥିଲୁ ଥରେ ବ ବଣ୍ଟା ହୋଉଥିଲା ଖାଇବା ମହାପ୍ରସାଦ ଲୋକ ବି ଖାଉଥିଲେ ଆମେ କହିଲେ ଖାଅ ଠାକୁରଙ୍କର ବାହାଘର ହେଇଥିଲା ବୋଲି ଭୋଜି ଦିଆହଉଛି।
ହୁଁ।
ସେ ପଣ୍ଡାମାନେ କହିଥିଲେ ଆମେ ସେଉଠୁ ଜାଣିଥିଲୁ। ହୁଁ।
ଆଉ ତମେ ନୟାଗଡ ଯଦି ଯିବ କୋଉଥିରେ ଯିବ।
ଆଁ
ବୁକିଂ କରିଛ ନାଁ କଣ?
ହୁଁ ବସ୍ ବା ଆମର ଆଡ୍ ଭାନ୍ସ୍, ଦିଆ ସରିଲାଣି। ବସ୍ ଆଡ୍ ଭାନସ୍, ଦିଆ ସରିଲାଣି ଚାଳିସ୍ ଜ ଚାଳିସ୍ ଟା ଟିକେଟ୍ ବି ବିକ୍ରି ସରିଲାଣି ଆଉ ଥିଲା ତ ମୁଁ ସେଥିପାଇଁ ତୋତେ ଆଗୁଆ ଫୋନ କଲି ମୁଁ କହିଲି ଯେ ତୋ ଯିବାର ହବ ତୋର କେତେ ଟା ଟିକେଟ ମୁଁ ଫୁ କିଣିଦେବି ଆଗୁଆ କିଣିକି ରଖିଦେବି।
ଭୋଜି, ଫୋଜି ହବ ନାଁ ସେଠି ନାଁ ହୋଟେଲ୍ ରେ ଖାଇବା।
ନାଇଁ ନାଇଁ ହୋଟେଲ୍ ରେ ଏତେ ଲୋକଙ୍କୁ ଖାଇପରିବାକି, ଆମେ ନବା ନାଁ ଲୋକ ନେଇକି ରୋସେୟା ଆଉ ଗୋଟେ ରୋଷେଇଆକୁ ହେଲ୍ପ କରିଥିବ ଗୋଟେ ହେଲ୍ପର ଯିବ। ସେ ଦି ଜଣ ରୋଷେଇ କରିବେ ଆଉ ଆମେ ଖାଇବା ନା ଆଉ। ଏତେ ଲୋକଙ୍କୁ କୋଉ ହୋଟେଲ୍ ରେ ଯାଇ ଖାଇବ। ନେଇଯିବା ସି ତାଙ୍କର ବନେଇବେ ସକାଳ ଜଳଖିଆ ଆଉ ଖରାବେଳ ଖାଇବା ରାତି ଖାଇବା ସେ ତିନିଟାକ ବନେଇବେ ଗ୍ୟାସ୍ ଚୁଲା ହାଣ୍ଡି କଡ଼େଇ ସବୁ ନେଇଗଲେ ଯେହେତୁ ବସ୍ ଯିବ ବସ୍ ଡିକିରେ ରଖିଦବ ଆଉ କଣ। ବୋଲର ହେଇଥିଲେ ସିନା ହଁ ନେଇ ନେବାକୁ ଅସୁବିଧା।
ହୁଁ।
ଆଉ ବସ୍ ତ ଯିବ ଆମେ ତ ଏତେ ଚାଳିଶ, ପଚାଶ ଜଣ ଲୋକ ହେଲେଣି ଆଉ କୋଉଠି ଖାଇବା ହଇରାଣ ହବା ଖାଇବାକୁ। ଏମିତି କଣ ଏମାନେ ଯଦି ଆମ ସାଙ୍ଗେ ରୋଷେଇଆ ଥିବେ ଖାଦ୍ୟ ପଦାର୍ଥ ଥିବ ଆମେ ଯୋଉଠି ଅଟକିକି ବି ଆମେ ପାଣି ବ୍ୟବସ୍ଥା ଯୋଉଠି ଥିବ ଅଟକିକି ବି ଆମେ ଖାଇବା ବନେଇ ପାରିବ ଆଉ କୌଣସି ଅସୁବିଧା ହବନି।
ହୁଁ।
ସେଥିଲାଗି ଠିକ୍ ଅଛି। ମାନେ ଏଇଟା କରିବାଟା ଠିକ୍ ନୁହେଁକି।
ହଁ।
ହୁଁ ଆଉ ତ ଏଇଆ ହଉଛି ଆମିଷ ନିରାମିଷ ତମ ଘରେ କେତେ ଜଣ ଖାଇବେ? ସେଇ ହିସାବରେ କହିବ ମତେ କେତେ ଜଣ ଯିବେ ଆଉ କେତେଜଣ ଆମିଷ ଖାଇବେ ଆଉ କେତେଜଣ ନିରାମିଷ ଖାଇବେ?
ହଁ ହଁ ମୁଁ ତ ଜଣେଇବି ତମ ସେମାନ ଅନୁସାରେ ବୁଝିକି ତତେ ଜଣେଇବି ଆଉ।
ହୁଁ ହୁଁ। ସେଟା ଜଣେଇଲେ ଆମେ ତାଙ୍କୁ କହିବୁ କାହାକୁ ଲୋକ ମାନେ ଆମର ଯେତେ ଜଣ ଥିବେ ଆମେ ସେଇ ହିସାବରେ ସାଧାର ନିରାମିଷର ଜିନିଷ କିଣା ହବ। ଆମିଷର ଜିନିଷ କିଣାହବ ସବୁ ଜିନିଷ ଚିଠା ବି ହବ ନା ହଁ ମତେ ବୁଝିକି କହିଲ୍।